ହାଲୋ।
ହାଲୋ ପ୍ରଣାମ ଭାଇ।
ଆଉ ଭଲ ଅଛନ୍ତି?
କେମିତି ଅଛ ଭାଇ?
ଭଲ ଅଛି ଭଲେ ଆଉ ହଁ ଭାଇ ଭଲ ଅଛି ଭଲ ଅଛି ଆଉ କଣ ଖାଇଛନ୍ତି?
ଖାଇବା ଆଉ କଣ ହବ। ଏଠି ତ ପଣସ ତରକାରୀ ହେଇଥିଲା ପଣସ ତରକାରୀ କୁ ଭାତ ଆଉ।
ଓହୋ। ଯା ହଉ ବହୁତ ସୁସ୍ୱାଦ ଖାଦ୍ୟ ଖାଇଚନ୍ତି ଭାଇ ଆଉ ଦେହ ସୁସ୍ଥ ସୁସ୍ଥ ଅଛି ତା ମାନେ ନୁହଁ?
ହୁଁ
ଆପଣଙ୍କର ଅନ୍ୟ ସାଉଣ୍ଡ ଗୁଡ଼ା ଅନ୍ୟ ଶବ୍ଦ ଗୁଡ଼ା ଅଧିକା ଶୁଭୁଚି ଟିକେ ଦୂରେଇକି ଯାଇ କଥା ହୁଅନ୍ତୁ।
ହାଲୋ।
ଏବେ ଠିକ୍ ଶୁଭିଲା କି?
ହଁ ଭାଇ ଠିକ୍ ଅଛି ଠିକ୍ ଅଛି କୁହନ୍ତୁ ଆଉ କଣ ଖବର ପାଣିପାଗ ବର୍ଷା କେମ୍ତି ହଉଚି ବର୍ଷା ଋତୁ ଟା? ଆପଣଙ୍କ ପଟେ ବର୍ଷା କେମ୍ତି ହଉଚି?
ପାଣି ତ ସକାଳୁ ଲଗା ଘଣ୍ଟେ ଘଣ୍ଟେ ଯାଏ ହେଲା ବୋଧେ ସକାଳୁ ପ୍ରବଳ ବର୍ଷା ହେଲା ଆଉ।
ହଁ-ହଁ-ହଁ ବର୍ତ୍ତମାନ କମିଚି ବର୍ତ୍ତମାନ ବର୍ଷାର
ହଁ ବର୍ତ୍ତମାନ-ବର୍ତ୍ତମାନ ପୁରା ଛାଡି ଯାଇଛି ଆଉ।
ହଁ ହଉ-ହଉ। ଆଉ ତାହେଲେ ପଣସ ତରକାରୀ ଖାଇଚନ୍ତି, ତାହେଲେ ତ ପଣସ ବରା ଆପଣଙ୍କର ବହୁତ୍ ମନ ପସନ୍ଦ ହେଇଥିବ।
ମୁଁ ନିଶ୍ଚୟ।
ପଣସବରା କରନ୍ତି ତାହେଲେ, ଘରେ ତିଆରି କରନ୍ତି ପଣସବରା?
ହଁ।
ହଁ-ହଁ ହଉ-ହଉ-ହଉ ତାହେଲେ ଆପଣ ସେଇ ପଣସବରା କଲେ ଆମ୍ଭ ମାନଙ୍କୁ ନିମନ୍ତ୍ରଣ କରିବ ବୋଲି ଆମର ଆଶା।
ନିମନ୍ତ୍ରଣ କରିବି ଭାଇ ହଁ ଡାକିବୁ ନା କାହିଁକି
ହଉ-ହଉ-ହଉ-ହଉ ଆପଣଙ୍କର ଅପେକ୍ଷାରେ ଅଛୁ ତାହେଲେ। ଆଉ କୁହନ୍ତୁ କଣ ଖବର କୁହନ୍ତୁ ଆପଣଙ୍କର?
ଖବର ଆଉ କଣ ଆଉ, ଆପଣଙ୍କ ପଟେ ବର୍ଷା ମାସରେ କଣ ଚାଷ ହୁଏ?
ଆମର ଏପଟେ ମୁଖ୍ୟତଃ ଧାନ ଚାଷକୁ ବହୁତ୍ ପ୍ରାଧାନ୍ୟ ଦିଅନ୍ତି। ବର୍ତ୍ତମାନ ସେଇ ଧାନ ଚାଷରେ ସବୁ ଚାଷୀ ଏଇ ଯୋଉ କଣ ସେଇ ଧାନ ଗୁଡାର ତ ସବୁ ନାଁ ଜାଣି ନାହିଁ କିନ୍ତୁ ଆମର ଏପଟେ ପ୍ରାଧାନ୍ୟ ଦିଅନ୍ତି ହେଇ ଏବେ ଅଧିକା ଧାନ। ତ ସେଇ ଚାଷୀ ମାନେ ଏଇ ଯୋଉ ବର୍ଷା ଗୋଟେ ଦି ଦିନ ଯାହା ହେଇଚି ତା ଭିତରେ ଏଇ ଯୋଉ ତଳି ପକାନ୍ତି ତଳି ଘରା ପାଇଁ ଚାଷ କରନ୍ତି କରା ଚାଲିଚି ପାଣିର ଟିକେ ସମସ୍ୟା ରହୁ ଚି ସମସ୍ତଙ୍କୁ ତ ଯଥେଷ୍ଟ ପରିମାଣରେ ପାଣିର ଉପଯୋଗୀ ହେଇପାରି ନାହିଁ ଯୋଉ ବର୍ଷା ଟା ଆସିଲା ଚାଷୀ ମାନଙ୍କର ସେଇ ହୁଁ ଦୁଃଖ ଭରା କାହାଣୀରେ ପାଣି ତା ବିଲରୁ ଆବିଲରୁ ଆଣିକି ଚାଷ କାର୍ଯ୍ୟ ଚାଲିଚି। ସୁନ୍ଦର ଦେଖାଯାଉଚି ଏଇ କ୍ଷେ ତରେ ଯୋଉ ଚାଷ ବାସ କରୁଥିବା ଚାଷୀ ଭାଇ ଓ ଦୁଇ ବଳଦ ଅତି ସୁନ୍ଦର ମନଲୋଭା କରି ଦେଖାଯାଉଚି ଆମ ଏଇ ସୌନ୍ଦର୍ଯ୍ୟ ପରିବେଶ ଆମର। ହ ହ ଆଉ କୁହନ୍ତୁ ହୁଁ
ଆପଣ ଆପଣ ଚାଷ
ହଁ ମୁଁ ବି ଚାଷ କରେ ମୁଁ ଚାଷ କରେ ଚାଷ ମତେ ସବୁ ଜିନିଷ ତ ଆସେ ନାହିଁ ଯାହା ଚାଷ ଟିକେ ଆସେ ସେତିକି ଚାଷ ପରେ ଯୋଉ ତଳିଟା ବୁଣନ୍ତି ତୋଳିତା ଭଉଣୀ ଆସେ ନାହିଁ ଆମେ ଡାକୁ ଆମ ଠାରୁ ବୃଦ୍ଧ ବ୍ୟକ୍ତିଙ୍କୁ ସେମାନେ ଆସିକି ଇଏ କରନ୍ତି ଏବେ ବର୍ତ୍ତମାନ ତ ସେଇ ତଳି ବୁଣା ପର୍ଯ୍ୟନ୍ତ ଶିଖି ପାରି ନାହିଁ ମୁଁ ଚାହା ଚାଷ କରି ଆସେ ଅଳ୍ପ କମ୍ ଆଉ କୁହନ୍ତୁ ଆପଣଙ୍କର ପରିବେଶ ବିଷୟରେ ଟିକେ କୁହନ୍ତୁ ଆପଣଙ୍କ ପରିବେଶ ଆପଣଙ୍କ ଗାଁ ଗାଁ ରେ ସବୁ କଣ କରନ୍ତି।
ଗାଁରେ କଣ ଆମପଟ ବି ଏମିତିକା ଆଉ ମାନେ ଧାନ ଚାଷ କରନ୍ତି। ଆଉ ଧାନ ଅମଳ ତ ଧାନ ଅମଳ ଏଇଟା ମିନିମମ୍ ତିନି ଚାରି ମାସ ଲାଗେ ବୋଧେ ଧାନ ହେବା ପାଇଁ।
ହଁ ହଁ ହଁ ହଁ ହଁ ଠିକ୍।
ଅମଳ ହୁଏ ତାପରେ ଅମଳ ଅମଳ ହେଲା ପରେ ତ ବିକ୍ରୟ ହୁଏ ଆଉ କଣ।
ହୁଁ ହଉ। ଭଲ।
ଆମପଟ ଆମପଟ ପ୍ରାୟ ମାନେ ଓ ପର୍ଯ୍ୟଟନ ସ୍ଥଳୀ
ହଁ ଆପଣଙ୍କର ପର୍ଯ୍ୟଟନ ସ୍ଥଳୀ କଣ ଅଛି ଆପଣଙ୍କ ଗାଁରେ?
ଆମ ଗାଁ ପଟ ତ ଏମତି କିଛି ନାହିଁ। ମୁଁ ବା ପାଖରେ ଅଛି ସିଦିଙ୍ଗ ଡ୍ୟାମ୍ ପିଲାସଲୁଙ୍ଗି ଡ୍ୟାମ୍ ଅଛି।
ଓହୋ ହୋ ହୋ ହଁ ହଁ। ହଁ ହଁ ଶୁଣିଥିଲି ଶୁଣିଛି ଏଇ ପିଲା ସାଲୁଙ୍କି ଡ୍ୟାମ୍ ମଝିରେ ଯୋଉ ଦୁର୍ଘଟଣା ଟା ଘଟିଥିଲା ଏଇ ସେପଟେ ତ ମୁଁ ଏଇ ଖବର କାଗଜରେ ପଡି ଶୁଣି ପାଇଥିଲି ଏଇଟା ତାହେଲେ ସତ୍ୟ ଘଟଣାଟେ
ହଁ।
ହଁ ହଁ ହଁ ସେଠୁ ଆପଣଙ୍କର ଘର ଦୂରତା କେତେ ହବ ଭାଇ?
ହଁ ପାଞ୍ଚ କିଲୋମିଟର ପାଞ୍ଚ ଛଅ କିଲୋମିଟର ବୋଧେ।
ଆପଣ ଯାଇଥିଲେ ତାହେଲେ ସେଇ ଘଟଣାସ୍ଥଳୀ କୁ ସେଇଦିନ ଯୋଉ ଦୁର୍ଘଟଣାଟା ଘଟିଲା।
ହଁ ଯାଇଥିଲି ନିଶ୍ଚୟ ଯାଇଥାନ୍ତି ଆ
ହଁ ହଁ ହଉ ତାହେଲେ ଘଟଣାସ୍ଥଳୀରେ ଆପଣ କଣ ନିୟୋଜିତ ଥିଲେ ଆଉ ସେ ଘଟଣା ଟା ନିଜ ଚକ୍ଷୁରେ ଦେଖିଛନ୍ତି ତାହେଲେ।
ମାନେ ମୁଁ ତ ଦେଖିନି ଆ ସେଟା ଏମ୍ ଏମତି ଯାଞ୍ଚ ଫାଞ୍ଚ ହେଉଥିଲା ଆଉ ସେମାନେ
ହଁ ହଁ ହଁ ଯୋଉ ପୋଲିସ ମାନେ ଯୋଉ ତଦନ୍ତରେ ଆସିଥିଲେ। ତା ଭିତରେ ତମେ ଯାଇକି ସେଇ ଦୁର୍ଘଟଣା ସ୍ଥଳୀରେ ପହଞ୍ଚି ତ ସେଇ ଜିନିଷ ଟା ଦେଖିଛନ୍ତି ଆପଣ କହୁଛନ୍ତି ତ?
ଆଚ୍ଛା ହଁ ହଁ ଏଇଟା ଦେଖିଛୁ ଆଉ।
ଓ ବର୍ତ୍ତମାନ ସ୍ଥିତି କଣ ସେଠି? ଏବେ ସେଇ ଜାଗାକୁ ଯିବା ପାଇଁ କିଛି ଇଏ ଅଛି ଅପରାଧ ଅଛି ନିଷେଧ ଅଛି କି ଏମିତି ହିଁ ଲୋକ ଆସନ୍ତି ବୁଲିକି ଯାଆନ୍ତି।
ନାଇଁ ସେଇଟା ଯିବାକୁ ମନା ନାଇଁ ହେଲେ ସେଇ ସମୟ ଯିବା ପାଇଁ ମନା ନାହିଁ ଯେତେବେଳେ କି ବର୍ଷା ହ ହବାର ସମ୍ଭାବନା। ସେ ସମୟରେ ସେଠିକୁ ଯିବା ମନା ଆଉ।
ହଁ ହଁ ହଁ ହେଇ।
ଏମିତି ଖ ଖରା ସମୟରେ ତମେ ଯାଇପାର ସେଟା କିଛି ନାହିଁ।
ହଁ ହଁ ହଁ ହଁ ଏଇ ବର୍ଷା ଋତୁଟାରେ ବର୍ଷାର ପାଣିପାଗର ସୂଚୀରେ ଆପଣ ସେଠି ଯାଇକି ଭ୍ରମଣ କରିବା ଠିକ ହବ ବୋଲି କହୁଛନ୍ତି ଆପଣ।
ହଁ ବର୍ଷା ଋତୁରେ ହେଟା ମାନେ ଏଇ ଡଙ୍ଗାରେ ଏପଟ ସେପଟ ଯିବା ସେଇଟା ନିଷେଧ ଆଉ।
ହଁ ହଁ ହଁ ହଁ ହଁ। ନୌକାର ର ବ୍ୟବହାର କମ ମାତ୍ରାରେ ହୁଏ କହୁଛନ୍ତି ତ?
ହୁଁ।
ହଉ ହଉ ଆପଣଙ୍କ ଜାଗା ଆପଣଙ୍କ ପରିବେଶ ଆଡେ ଗଲେ ଆମକୁ ଟିକେ ଭ୍ରମଣରେ ନେବେ ଆପଣ ବୋଲି ଆମେ ଆଶା କରୁଚୁ।
ନିଶ୍ଚୟ ନିଶ୍ଚୟ ଆପଣଙ୍କ ପଟେ କଣ ଦର୍ଶନୀୟ ସ୍ଥାନ ଅଛି?
ଆମ ପଟେ ଆପଣ ଶୁଣିଥିବେ ଏଇ ଯୋଉ ପାର୍କ ଦ୍ଵିତୀୟ କାଶ୍ମୀର ବ ଦ୍ୱିତୀୟ କାଶ୍ମୀର ଭାବେ ପରିଚିତ ଯୋଉ ଦାରିମ୍ବାଡ଼ି।
ଆଉ ମୁଁ ତ ଯାଇନି। ହେଟ ଦାରିଙ୍ଗବାଡି ରେ ଗୋଟେ ପାର୍କ ଦାରିଙ୍ଗବାଡି ରେ ଗୋଟେ ପାର୍କ ଅଛି ପା?
ହଁ ହିଲ୍ ବୁ ପାର୍କ ପ୍ରଜାପତି ପାର୍କ। ଏଇ ଦୁଇଟା ଆଉ ଗୋଟେ କଫି ବଗିଚା ଅଛି ଏଇ ତିନିଟା ପର୍ଯ୍ୟଟନ ସ୍ଥଳୀ ଅଛି। ଛି
ଏ କଫି ବଗିଚା କେମିତି କଣ ଚାଷ ହୁଏ?
ହଁ କଫି ଟା। ସେଇ ଯୋଉ ବଗିଚା ଟା ଅଛି ସେଇ ବଗିଚାରେରେ ଆଗରୁ ବୃ ବୃକ୍ଷରୋପଣ କରାଇ ତାହା ଏବେ ପର୍ଯ୍ୟଟନ ମାନଙ୍କୁ ଅତି ମନଲୋଭା କରିଚି। ଯଦ୍ଵାରା ସେଇ କଫି ବଗିଚା ବୁଲିକି ସେ ପର୍ଯ୍ୟଟନ ମାନଙ୍କୁ ଶାନ୍ତି ଆରାମ ମିଳୁଛି ଏଇଥିପାଇଁ ସେ ଜାଗାଟା ପ୍ରସିଦ୍ଧ ହେଇଛି ବର୍ତ୍ତମାନ। ଆଉ ଚାଷ ଟା ତ ଆମର ସେଠି ସମସ୍ତଙ୍କ ପାଇଁ ଯୋଗ୍ୟ ନୁହଁ ସେଇ ଯୋଉ ଜାଗାରେ ହେଇଛି ସେଇ ଜାଗା ଟା ଉପଯୋଗ୍ୟ। ଅଛି ବୋଲି ବର୍ତ୍ତମାନ ପର୍ଯ୍ୟଟନ ମାନେ ବି ସେ ଜାଗା ଭ୍ରମଣ କରିକି ନିଜକୁ ଆରାମ ଶାନ୍ତି ମନେ କରୁଛନ୍ତି ହୁଁ।
ଆପଣ କଫି ଚାଷ କରିବାର ଦେଖିଛନ୍ତି?
କଫି ଚାଷ ଟା ତ ଆମେ ଦେଖିପାରୁନୁ କିନ୍ତୁ ଯାଉ ଆମେ ଏଇ ମାସେ ତଳେ ଦି ମାସ୍ ଛାଡିକି ଆମେ ଯେତେବେଳେ ଯାଉ ସେ କଫି କଫି କଫିବଗିଚା ରୁ କଫି ଆଣୁ। ଆଉ ସେ କଫିରେ ଆମ୍ କଫି ଆଣିକି ଆମେ ନିଜେ କଫି ବନେଇକି ପିଉ। ଏମିତି ସେଗୁଡା ତ ଏମିତି ପୁଣି ହୁଁ କଫି ଟା ପ୍ରଥମେ ସେଟା ଫଳଟା ହବ ଫଳ ହେଲା ପରେ ସେଟା ପାକଳ ହବା ପର୍ଯ୍ୟନ୍ତ ଜଗିବାକୁ ପଡ଼ିବ। ପାକଳ ହେଲା ପରେ ତାର ରଙ୍ଗ ପୁଣି ହବ ନୀଳ ରଙ୍ଗ ହବ ସେଇ ହୁଁ ଫଳ ପାକଳ ହେଲା ପରେ ଯୋଉଟା ଯୋଗ୍ୟ ବିବେଚିତ ଆଉ କଫି ସାହାଯ୍ୟରେ ପିଇବା ପାଇଁ ଆପଣଙ୍କୁ। ତା ପରେ ତାକୁ ତୋଳା ହବ। ତୋଳି ସାରିଲା ପରେ ସେଇ ଭିତରୁ ଗୁଟେ ଉପର ତାକ୍ ଉଁ ଇଏ ଟା ଚୋପାଟା ବାହାର କରିକି ଭିତରେ ଯୋଉ ଗୋଟେ ମଞ୍ଜି ସଦୃଶ ଗୁଟେ ଥାଏ। ତାଆକୁ ଛେଚି ଏଇ କଫି ତିଆରି କରି ପିଇବା ହଉଛି କଫି ତାର ସ୍ୱାଦ ଅତି ସୁନ୍ଦର। ଅତି ମଧୁର ଆପଣ ଆସନ୍ତୁ। ଆମର ସେଇ ପର୍ଯ୍ୟଟନ ସ୍ଥଳୀ ଆଡ଼େ। ଆପଣଙ୍କୁ ଆମେ-ଆମେ ଦେଖେଇଦବୁ ତା ସଇତ ସେଇ କଫିର ସୁସ୍ୱାଦ ଆପଣଙ୍କୁ ଚଖେଇବୁ।
ଆଚ୍ଛା। ଏଇଟା ତା ହେଲେ ଶୁଖେଇବାକୁ ପଡ଼ୁନି। ସେ ମଞ୍ଜି
ହଁ ହଁ ହେଟା ଯେତଳୁ ପାକଳ ହୁଏ, ଯେତେଳୁ ପାକଳ ହୁଏ
ହୁଁ।
ହଁ ଯେତେବେଳେ ପାକଳ ହେଲା ପରେ ସେଟା ତୋଳିବାକୁ ପଡିବ। ତା ପରେ କିଛି ଦିନ ଶୁଖବାକୁ ପଡ଼ିବ। ତାପରେ ତାର ବ୍ୟବହାର କରାହବ। ହଉ। ମୁଁ ଏଇ ସୂଚନା ଦେଇକି, ମୁଁ ଏଠି ବିରାମ ନେବା ପାଇଁ ଚାହୁଁଚି। ପୁଣି କଥା ହବା ଆମେ ୟା ବିଷୟରେ।
ଆଚ୍ଛା। ଆଚ୍ଛା।